ହଁ, କୁହ?
ହାଲୋ, ହାଲୋ।
ହଁ ଶୁଭାଯାଉଛି ଆପଣଙ୍କ କଥା।
ହୁଁ କଣ କରୁଚୁ?
ଏଇ ବସିଥିଲି ଆଉ ତମେ?
ବସିଛି।
ଆଚ୍ଛା ଆଉ କଣ ଖାଇଛୁ?
ଭାତ ଖାଇଥିଲି ତାପରେ ଆଉ ଟିକେ ପୂର୍ବରୁ ଚାହା ପିଇଥିଲି ଆଉ, ତୁ?
ଅଁ ମୁଁ ମୁଣ୍ଡ ଟିକେ ବିନ୍ଧା ହଉଥିଲା ତ ମୁଁ ଚାହା ବନେଇକି ପିଇଥିଲି। ଆଉ ବିସ୍କିଟ ଖାଇଥିଲି।
ଆଚ୍ଛା ଆଚ୍ଛା।
ଆଉ ଆଜି ତମ ଆଡ଼େ ବର୍ଷା ହଉଛି?
ହଁ ସେମିତି।
ଆମ ଇଆଡେ ନା ବହୁତ ବର୍ଷା ହଉଛି।
ହୁଁ ହୁଁ ଯାଉନୁ ତୁ ବାହାରିକି ଯିବୁ। ମୟୁର ହେଇକି ନାଚିବୁ, ବାହାରକୁ ଯା ମୟୁର ହେଇକି ନାଚି
ମୋ ଦେହ ଭଲ ନାହିଁ ମତେ ଥଣ୍ଡା ହେଇଚି। ଆରେ ନାଇଁ ନାଇଁ, ନା ନା।
ହଁ, ହଁ।
ମତେ ଅଧିକ ଦେହ ଖରାପ ହେଇଯିବ। ତାହେଲେ ମୁଁ ଆଉ କ୍ଲାସ ହେରିକା କିଛି କରିପାରିବିନି।
କିଛି ହବନି।
ନାଇଁ ଅ ତମେ କଣ ଆଜି ସେୟା କହୁଛ କି ବର୍ଷାରେ? ମୁଁ କହିଲି ତମେ କଣ ଆଜି ସେଇଆଗ ଅଛ କି।
କରୁନି ଯେ ତମ ଆଡେ ବୋହୁତ ହୋଉଛି ନା ଆମ ଆଡେ ଏତେ ହେଇନି ବହୁତ ହେଲେ ସିନା ଏମିତି ହେବି।
ତମ ଆଡେ କଣ ଜମା ହେଇନି?
ଆମ ଆଡେ ଅଳ୍ପ ହେଇଛି ଅଳ୍ପ।
ଓହୋ ଏମତି କଥା ତାହେଲେ ନା।
ୟସ୍।
ଆଉ କଣ କୋହୁଛନ୍ତି କୁହନ୍ତୁ ଆପଣଙ୍କ ହାଲଚାଲ୍?
ହଁ ହାଲଚାଲ୍ ଆଉ କଣ ସେଇଆ ତ ଭଲ।
ଆଚ୍ଛା ଆଚ୍ଛା ଏମତି କଣ କହି
ମୋର
ହଁ ହଁ ମୋର ଭଲ।
ଆଛା ଆଉ କଣ? ସ କରୁଛି ନା ଆଉ ଘ ଆଉ ଅଛି ନା କଣ ଅଛି
କଣ କହିଲି ମୁଁ ଆପଣଙ୍କ ଭଏସ୍ ଭଏସ୍ ଆସିଲାନି ତ ମୁଁ ଶୁଣି ପାରିଲିନି ହଁ କୁହ କୁହ କୁହ।
ଘରେ ରୋଷେଇବାସ ତୁ କରୁଛୁ ନା ଆଉ କିଏ କରୁଛି?
ହଁ ମୁଁ କରେ ନହେଲେ ମାଉସୀ ହେରିକା କରନ୍ତି। ସେମିତି ସବୁ ମୁଁ କରେନି।
ଆଚ୍ଛା ଆଚ୍ଛା।
ତତେ ଆସେ ରୋଷେଇ?
ହଁ ସେମିତି ନର୍ମାଲ୍। ତରକାରୀ ବକାରୀ ନର୍ମାଲ କରେ ଆଉ। କଣ କଣ କରୁ ତୁ? ତତେ କଣ କଣ ଆସେ?
ମତେ ଅ ତତେ କୋଉ ଟାଇପ୍ ର କହିବି ମାନେ କୋଉ ଟାଇପ୍ ର ଖା
ଯାହାବି ତୁ କରୁ ଘରେ। ଯାହାବି କରିଛୁ ଆଜି ପର୍ଯ୍ୟନ୍ତ।
ତାହେଲେ ଆଇଁଷ ଭିତରେ ଯଦି କହିବି ଅ ତାହେଲେ ମତେ ଏ ଚିକେନ୍ ଆସେ। ଆଉ ଚିକେନ୍ ତରକାରୀ ଆସେ? ଆଉ ଚିଙ୍ଗୁଡି ତରକାରୀ ଆସେ ଆଉ ଅଣ୍ଡା ଚପ୍ ଆଉ ପକୁଡି।
ହୁଁ
ବାକି ରସଗୋଲା ରସମଲେଇ ଖିରି। ଖିରି ର ଭେରାଇଟି ବନେଇ ପାରେ ଯେମିତି କି ଶାଗୁ ଖିରି କି ତ ଚାଉଳ ଖିରି ଏମିତି ବୋହୁତ ସାରା।
ହୁଁ ହୁଁ।
ତତେ କଣ କଣ ଆସେ?
ମତେ ଏମିତି ତରକାରୀ ଭଜା ହେରିକା ଏମିତି ଆସେ।
ଅ ତା ଭିତରୁ କୋଉଟା ତୁ ବେଶୀ ଭଲରେ ବନେଇ ପାରୁ?
ବେଶୀ ଭଲରେ ମୁଁ ସେ ତରକାରୀ ହିଁ ବନେ
କୋଉ ତରକାରୀ?
ପୋଟଳ ଆଳୁ ଏମିତି ଆଉ।
ଆଚ୍ଛା କେମିତି ବନୋଉ କହିଲୁ?
ପରେ ଜାଣିବୁ।
କେମତି?
ପରେ ଜାଣିବୁ।
ନା ମତୁ କହିଲୁ ନା ମ ତତେ ଭଲରେ ବନେଇ ଆସେ ମତେ
ନା ମୁଁ ତତେ ମୁଁ ତତେ ରେସିପି କହିବିନି।
ଆରେ ମତେ ଆସେନି ନା ମୁଁ ପୋଟୋ ବନେଇନି ସେଇପାଇଁ ପଚାରିଲି।
ତୁ ବନାନା ଖା ଖାଲି।
ଆରେ କିଏ କଥା ତମେ ତ କହୁଚ ଯେ ତମକୁ ଭଲସେ ବନେଇ ଆସେ ଯଦି ବନେଇ ଆସେ ତାହେଲେ ରେସିପି ଅ କହିବାରେ ଅସୁବିଧା କଣ ରହୁଚି ଆ
ନା ନା ମୁଁ ରେସିପି କହିବିନି।
ଯଦି ଆପଣ ନ କହିଆକୁ ଚାହୁଁଚନ୍ତି ତାହେଲେ ଠିକ ଅଛି। ଆପଣଙ୍କ ଇଛା। ମୁଁ କଣ ଆପଣଙ୍କୁ ବାଧ୍ୟ କରିପାରିବି କି?
ହୁଁ ମୋ ଇଚ୍ଛା। ହ ହୁଁ ଆଉ କଣ କହୁଚୁ କହ। ହ୍ୟାଲୋ। ହଁ ହଲୋ। ହ୍ୟାଲୋ।